ହାଲୋ କଣ କରୁଚ।
ଏଇ ଭଜା ବସେଇଛି କଲ ପୁରି ଆଳୁ ଭାଜିଲି ହାଲୋ ଆଉ ଓ ଜହ୍ନି ଆଳୁ ବୋଇତାଳୁ ଫୁଲ ତାକୁ ଭାଜିଲି ଆଉ ଡ଼ାଲି କଲି। ଆଉ ଯଉଁ କଣ୍ଟା ବାଇଗଣ ପୋଡ଼ିଲି ହେଲା।
ହବ ତମ ଡୁଉଟି ନା?
ହଁ ପଖଳ ଖାଇବେ ବୋଲିକି ଏଇନା ପୋଢାପୋଢ କଲି।
ହୁଁ।
ତାପରେ ଏଇଯଉ ଏଇ ଗାଧୁଆଳ ପାଇଁ ଆଳୁ ପୋଟଳ ରଷା କରିବି ଆଉ
ଏତେ ଆଇଟମ କରିଦେଲଣି ସାଧାରେ ଆଉ।
ଡାଲି ଡ଼ାଲି କରିଚିତ। ଖାଲି ଆଳୁ ପୋଟଳ କଷା କରିବି ଆଉ ଯୋଉ ସଖାଳରେ ଯାହା ଖାଇଲେ ଆଉ ଅଳ୍ପ ଅଳ୍ପ ଭଜାବି ଅଛି।
ସକାଳେ କଣ ଖାଇଥିଲ?
ସକାଳେ ମୁଁ ଏଇ ଝୁରା ନୁହେଁ ସେଉ ସେଇତିରୁ ଦିଟା ଖାଇ ଦେଇଥିଲି।
ହୁଁ ହୁଁ।
ଆଉ ମୁ ଚା ମା ତ ମର ଅଭ୍ୟାସ ନାହିଁ ମୁଁ ସେଇ ଝୁରା ଦିଟା ଖାଇଦେଇଚି।
ହୁଁ ହୁଁ।
ଆଉ ତମେ?
ମୁଁ ଏଇ ଖାଇଥିଲି ଉପମା ମଟର ତରକାରୀ ସକାଳୁ ଉଠିଥିଲିତ ଗାଧୁଆ ପାଧୁଆ ସାରି ଠାକୁର ପୂଜା କଲି।
ହଁ।
ଠାକୁର ପୂଜା ସାରିକି ଆସିକି ଉପମା ମଟର ତରକାରୀ ଖାଇଲି, ନଣଦେଇ କରି ଦେଇଥିଲେ।
ସରି ନଣନ୍ଦ କରିଥିଲେ।
ହଁ।
ଖାଇଲି ଆଉ ଖାଇକି ଏଇଠି ବସିଚି ଏଇ ଛୁଆଙ୍କୁ ଛୁଆଅରା ଦେଖୁଛନ୍ତି ବଲ୍ ହଁ ହାଲୋ।
ହଁ କୁହ।
ମୋ ଛୁଆ ଏଇ ଫୋନ ଦେଖୁଛନ୍ତି। ତାଙ୍କରି ପାଖରେ ବଇଛି ଆଉ
ମୁଁ ଆସିକି ଆମର ଯୋଉ ଗୁଆଳେ ବସିଛି।
କଉଠି!
ଏ ମାନେ ଗୋରୁଙ୍କ ପାଖରେ
ହୁଁ।
ଘରେ ଯୋଉ ବର୍ଷା ହଉଛି ଭାତ ବସେଇ ଦେଇକି ଆସି ପ୍ରବଳ ବର୍ଷା ମାନେ, ଭୋରୁ ହଉଛି ମୁଁ ଆଜି ତିନ୍ତି ତିନ୍ତିକା
ଘୋର ବର୍ଷା। ମୁଁ ବର୍ଷାରେ ପୁରା ଓଦା ହେଇକି ଓଦା ହେଇିଗଲି ଛତା ଧରିିକି ଆଜି ଗଲି ଠାକୁର ଘର ଉପରୁ ପୂଜା କରିବାକୁ।
ହଁ ହଁ। ଯୋଉ ଛାତ ଟା ଅଲଗା କି? ମାନେ ସେ ଘର ଭିତରେ ନୁହଁ!
ନାଇଁ ଘର ଭିତରେ କଣ ଉପରେ ନା ଛାତ ଉପରେ ଯେମିତି ଠାକୁର ଘର ହୁଏ?
ଓ ହୋ ଆଉ?
ହୁଁ।
ସୁଦୁ ବୁଡ଼ୁ ହେଇଯାଇଥିବ!
କଣ କହିଲ?
ମୁଁ କହିଲି ବର୍ଷାରେ ପୁରା ସୁଡୁ ବୁଡୁ ହେଇଯାଇଥିବ।
ନାଇଁ ନାଇଁ ସୁଡ ବୁଡ କାହିଁକି! ଏଇ ଛତା ନେଇକି ଗଲି ଉପର ଇଏ କଲି ଆଉ ଏ ବର୍ଷା ଯୋଉ ପବନ ଟା ହଉଥାଏ ଟିକେ ପବନ ବର୍ଷ ଟିକେ ହାଟ ମାରିଦେଉଥିବେ ଆଉ।
ହଁ ଏଟା ସମୁଦ୍ର ଏରିଆ ନା ପୁରୀ ଟା ପ ପବନ ଜୋରେ ହଉଛି, ହୁଁ। ଆଡେ଼ ଆମର ଏତେ ପବନ ନାହିଁ ହେଲା ଖାଲି
ଆମର ଏ ଟି ତାଙ୍କର ପ୍ରବଳ ପବନ ମାନେ ପବନ ମାନେ ବଢିଆ ପବନ। ମୁଁ ଯଉ ଫାଷ୍ଟ ଫାଷ୍ଟ ଆସିଲି ମୁଁ ଫାଷ୍ଟ ତ ଯୋଉ ଆସିଲି ଗରମ କୁ ହୁଏ କିନ୍ତୁ ପବନ ଟା ଯୋଉ ହେଇଚି ସେତେଟା ଆଉେ ଏତେ ଲାଗେନି। ଫାସ୍ ଫାସ୍ ଆଇଲିି ଆମ ଖାଲି ଛାତ ଉପରେ ଯାଇ ବସିଥଲି କି ପବନ ମାନେ ଏସିି ର ବି ଦସ କାର ନାଇଁ ଖାଲି ପବନ ପିଟିଥିଲା।
ଏ ବର୍ଷା କେତେ ଜୋର ହଉଛି ଶୁଭୁନିନା ଫୋନରେ ଶୁଭୁଥିବ।
ନାଁ ଏବେ
ଆଉ
ହୁଁ।
ମାନେ ସକାଳେୁ ମୁଁ ଉଠିଲି ସେ ତିନ୍ତି ତିନ୍ତିକା ଆସିଲି ଘର ଦୁଆାର ଖରକିଲି। ଖରିକି ଦେଇକିନା ସେଇଠୁ ଦାନ୍ତ ଘଷିକି ଗାଧେଇ ପଇଲି। ସବୁ ସେଇ ଓଦା ପିନ୍ଧିକି ସବୁ ପାଣି ନେଇଗଲି। ଭିତରକୁ ବାହାରକୁ ପାଣି ନେଇକି ତାପରେ ଆ କି ବି ଯେଉଁ ଲୁଗା ଫୁଗା ପାଲଟିଲିି। ଭାତ ହାଣ୍ଡି ଧରିକା ବାହାର କରି ତାକୁ ମଜା ଧୂଆ କରି ଟିକିଏ ବର୍ଷା ଛାଡିଗଲା ମଜା ଧୂଆ କରି ପାଣି ନେଲି ହେଠୁ ରୋଷେଇ କଲି। ଏଇ ଭଜା ଭଜି କଲି ପଖାଳ ଖାଇବା ପାଇଁ।
ହଁ ହଁ।
ତା ଭିତରେ ଥଣ୍ଡା ଧରିବ ବୋଲି ଝୁରା ମୁଠେଇ ଖାଇଦେଲି। ଖାଇ ଦେଇେଇକିନା ସେଠୁଇ ଇ ବିଲ୍ଲୀରୁୁ ଆସିଲେ ଗାଧୁଆ ପାାଧୁଆ କଲେ। ହେଠୁ ତାଙ୍କୁ ସବୁ ଖାଇବାକୁ ଦେଲି। ଖାଇବାକୁ ଦେଇକି ଏ ବାସନକୁସନ ସବୁ ମଜାଧୁଆ କଲି। ହେଠୁ ସବୁ କାମ ସାରିକି ଫେରେ ହେଇ ଆସି ପୋଟୁଳ ଦିଟା କାଟି କାଟି କି ନା ନା ମସଲା ବାଟିକି ଥୋଇଲି ଡାଲିକରିଚି ନା। ଆଉ ଏଇ ପୋଟଳ କଷା ଟିକେ କରିଦେବି ଆଉ ଭାତ ବସ ସେଇଠି ଭାତ ହେଇନି ଇଏ କଣ କରିଚନ୍ତି ନା ବି ପି ଏ ଲେ ଚାଉଳ ଆଣିବି ବଲିକି ଗୀତି ଆଣିଚନ୍ତି ଯୋଉ ଇଏ ଚାଉଳ ଏଇ ଯୋଉ ପକେଟେ ହଁ ପକେଟ ଚାଉଳ ନେଇ ଆସଚନ୍ତି। ସେଗୁଉା ଦିଇ ଘଣ୍ଟା ଭାତ ବସୁଛି ମାନ ଶୀଘ୍ର ହବନି।
କାହିଁକି ସେ ଚାଉଳରେ ତ ଶୀଘ୍ର ହୁଏ ଆମର ଏଠି ଗୋଟେ କୋଉ ଚାଊ ଚାଉଳ ଆଣୁଚନ୍ତି ପୁରା ଅରୁଆ ଭାତ ଭଳିଆ ପୁରା ଦେଖା ହୋଉଚି କିନ୍ତୁ ଉସୁନା ଚଉଳ ପୁରା ସାଙ୍ଗେ ସ ହେଇଯାଉଚି ମାନେ ଘଣ୍ଟଟେ ଭିତରେ ଭାତ ପୁଣି ଗ୍ୟାସରେ ଏମିତି ନା କରନ୍ତି ନା। ତାଙ୍କର ତ ଚୁୁଲି ନାହିଁ ଗ୍ୟାସ୍ ରେ କରୁଚନ୍ତି ପୁରା ସାଙ୍ଗେ ସାଙ୍ଗେ ହେଇଯାଉଚି ପୁରା।
ଇଏ ଚାଉଳ ଗୁରା ବି କିଲୋ ପଇଁତିରିଶ ଟଙ୍କାନେଖାଇଏ ଆଣିଚନ୍ତି। ବଢିଆ ଭାତ ତ କିନ୍ତୁ ବଢିଆ ସୁନ୍ଦର ଲାଗୁଚି। ଆଉ ବାସ୍ନା ବି ଭଲ। ଆଉ ସେ ଭାତ ତ ବସିଛି ଦିଇ ଘଣ୍ଟା ଆଉ।
ହୁଁ।
ଆଉ ଆମର ଗ୍ୟାସ୍ ସରିଯାଇଛି ବୁକିଂ ଦିଇଥର କଲାଣି ଗ୍ୟାସ୍ ଆସୁନି। ତାପରେ ଏଇ ଯୋଉ ଜାଳ କୁ ମାନେ ମେଘ ଦିନ ନା ଯୋଉଠି ଜାଳ କେରେ ଥୋଇଲୁ ତିନ୍ତୀ ଗଲା ତାପରେ ଗୁହଳେ ଥୋଇଥିଲୁ ସବୁ ବର୍ଷରେ ତିନ୍ତୀ ଯାଇଛି। ଆଉ ସେଇ ଓଦା ଗୁରା ପକେଇଲାଠୁ ସେ ଜଳୁଚଛି ଟିକେ ଟିକେ।
ହୁଁ। ଯାହାବି ହେଲେ ବର୍ଷା ଦିନ ନା। ବର୍ଷା ନା ସବୁବେଳେ ବର୍ଷା ହେଲେ ତ ଜାଳ ଗୁରା ଇଏ ହେଇଜିବ ଆଉ।
ହୋଉ ଆଉ ତମ ଖବର କଣ ତମର ରୋଷେଇ ଗାଧୁଆଳକୁ କଣ ହବ?
ଗାଧୁଆବେଳୁ କଣ ତେବେ ଭା ଭାବି ନାହାନ୍ତି କରିବା କଣ ଭାତ ଡାଲି ହବ ଆଉ କଲରା ଥିଲା କଲରା ଯଦି ଗୋଟେ ଟା ଭଜା ହବ ସେଇଆାଆ ହବ ନହେଲେ ଆଳୁ ବର୍ ବଡ଼ିଚୁରା ପାମ୍ପଡ଼ ସାଲାଡ ଏଇ ସବୁ କରିବେ ଆଉ। କୋହୁଚନ୍ତି ତ ଏଇଟା କରିବା ବୋଲି। ଦେଖ ଯାଉ କଣ ହୋଉଚି ଯାହା ବାପା କହିବେ ଆଉ।
ଓଁ ହୋ।
ବାପା ଯାହା କହିବେ ସେଇୟଆ ହବ।
ଓହୋ ତମ ନଣନ୍ଦ ସେଇଆା ବନାନ୍ତି ନା?
ହଁ ତାପରେ ରଣଦେଇଙ୍କୁ ବି ପଚାରନନ୍ତୀ କଣ ହବ କଣ ନାହି। ଆଇଁଷ ବାରରେ କିଛି ପ୍ରୋ ମାନେ କିଛି ଅସୁବିଧା ନାହିଁ ଯିଏ ନାହିଁ ଯାହା ପାଇବ ଖାଇଦବ କିନ୍ତୁ ଏଇ ସାଧା ବାରିରେ ଏଇ ଖାଇବାକୁ ରୁଚେନି। ଧନ୍ୟବାଦ ଦିଦି ମୋର ମନେ ନଥିଲା ହାଲୋ। ହଁ ଏଇ ନଣନ୍ଦ ଅବିକା ଆଣିକି ଚାହା ଦେଲେଣି।
ହୁଁ।
ହୁଁ ବସି କଥା ହଉଚି କହିଲା ନେ ଚା ନେ ଟିକେ ପି ଦେ ତୋ ପାଇଁ ରଖିଚି।
ଯା
ନାଇଁ ଖାଇସାରଲେଇଁ ମୋ ପାଇଁ ଆଗୁଆ ଚା ରଥିଲେ। କହିଲେ ଗାଧେଇକି ଆଇଚୁ ଚା ଆଉ ପିଇନା ଫୁଣି ଖାଇବୁ କେତୋଳେ ଆଗ ଅବେ ଖାଇଦେ ଉପମା ମଟର ତରକାରୀ ଉପମା ମଟର ତରକାରୀ କରିଥିଲେ। ତାପରେ ଟିକେ ପିଆଜ ମିକ୍ସଚର ପକେଇ ପକେଇ ଦେଲେ କହିଲେ ଖାଇଦେ। ତାପରେ ଆଉ ଚାଟା ପର ପିଇବୁ ହେଇ ଅବିକା ମୁଁ କଥା ହଉଥିଲି ଆଣିକି ଚାଟା ଦେଇଦେଲେ।
ହଁ ହଁ।
ନାଇଁ ବହୁତ ଭଲ ନୁଆନି।
ତମ ସାନ ନଣନ୍ଦ ବହୁତ ଭଲ ନାଁ?
ଉହୁଁ ସାନ କଣ ବଡ଼ କଣ ସମସ୍ତେ ଭଲ ସମସ୍ତେ ଭଲ।
ଆଉ ଏଇନା ରଇବ ବୋହୁତ ଦିନି।
ହଁ ମୁଁ ମାସେ ଦେ ଦି ମାସେ ଭଳିଆ ଅଛି। କହି ହୋଉନି କେତୋଳେ କଣ ହବ ଯିବୁ ଭାରି।
ଜୋଇଁ ସେଠିକି ଆସିବେ ନାଁ
ତ ନାଇଁ ସିଏ ଅଛନ୍ତି ଅନୁଗୁଳୁରେ ଅଛନ୍ତି ଆ ଯେ ଦି ଏଇ ଶନିବାର ରବିବାର ଛୁଟି ହେଲା ଡାଇରେକ୍ଟ୍ ଏଠି ପୁରୀକୁ ଆସିବେ ଆଉ।
ଆମ ମାମୁଁ ଘର ସେ ଅନୁଗୁଳରେ ନୁହଁ କି?
ଓହୋ ଅନୁଗୁଳୁ କୋଉଠି?
ଏଇ ଯୋଉ ଭଅଁରପାଳ ଅନୁକୁଳୁ ସେ ଭଅଁରପାଳ ଗୋଟେ ଅଛି।
ହୁଁ ହୁଁ।
ସେ ଭଅଁରପାଳ ପାଖରେ।
ଆ ଆଙ୍କର ହଉଚି ଅନୁଗୁଳୁ ଅଁ କୋଉଠି କହିଲ କାମାକ୍ଷାନଗର କାମାକ୍ଷାନଗର ଆଗୁକୁ ଅନୁ ମାନେ ଅନୁଗୁଳୁ ଆହୁରି କେତେ ବାଟ ରହିବ ଇଏ ପାଲହଡ଼ା ଅଛନ୍ତି।
ଓହୋ ପାଲଡ଼ାରେ, ନା?
ପାଲଡ଼ା ଜାଣିଚ? ହୁଁ।
ପାଲଡ଼ା ଏଇ ଯୋଉ ମୋ ଭାଇ ସାଙ୍ଗହର ତ।
ହଁ ପାଲଡ଼ା ଉଁ ସେ ପୁରା ପାଲହଡ଼ା ବ୍ଲକ୍ ରେ ପୁରା ଅଛନ୍ତି।
ଓହୋ ସେଇଠି ଉଁ ପାଲେଡ଼ା ଏଁ ବରପଳେ ଅନୁଗୁଳ ସେଇଆଡ଼େ ସବୁ ତ।
ହଁ ସବୁ ସେଇ ଆଡ଼େ।
ଆ ଆମେ ବା ଯାଇଥିଲୁ ଏବେ ହୁଁ। ଆମେ ଏବେ ପିକନିକ୍ ଯାଇଥିଲୁ। ଏଁଲ ନାଁ ଯାଇ ଯୋଉ ଗୋପାଳ ଗୋପାଳପୁରୁ।
ହଁ ଗୋପାଳପୁର।
ଗୋପାଳପୁରୁ ଲଜ୍ ରେ ଥିଲୁ ତାରାତାରିଣୀ ଗଲୁ। ଆଉ ଏତିକି ଗୋଟେ ଘ ମାସ୍ ତା ଭାଇନା କଣ ଗୋଟେ ଅଛି ଖସରା।
ଉଁ ହୁଁ।
ସେଟିକି ଯାଇଥିଲୁ ଆଉ ଗୋଟେ ଯୋଉ ପାଣି ଫୁ ତେ ନା ମାନିସିକ କରନ୍ତି ଯୋଉ ତପ୍ତପାଣି ନାଁ କଣ।
ଉଁ।
ତପ୍ତପାଣୀ ସେଇଠିକି ଯାଇଥିଲୁ। ତାପରେ ଯାଇଥିଲୁ ଯୋଉ ଚାଇନା ପିଲାମାନେ ଯୋଉଠି ପଢ଼ୁ ନାହାନ୍ତି ଆଶ୍ରମ।
ହୁଁ ହୁଁ।
ସେ ଆଶ୍ରମକୁ ଯାଇଥିଲୁ। ତାପରେ ପୁରୀ ଗଲୁ। ଆଉ କାଳିଜାଇ ଗଲୁ।
କିନ୍ତୁ ସେ ସେଠି ବଢ଼ିଆ ବଢ଼ିଆ ଜାଗା ଅଛି ସେକେଣ୍ଡ ଚିଲିକା ବି କୋଉଟା ଗୋଟେ ଅଛି।
ଏ ହଁ ଆମେ ବା ଆମେ ଯୋଉ ଲର୍ଜ ନେଇକି ରହିଲୁ ତ। ତାପରେ ସେଠି ଆ ହେତି ଲର୍ଜ ନେଇ ରହିଲୁ ଅଁ ଗୋପାଳପୁରରେ।
ହୁଁ।
ତାପରେ ସେଠି ଚାରି ଛଅ ଦିନ ରହିଲୁ, ବୁଲିବାଲିକି ସବୁ ଆସିଲୁ। ଏ ଯୋଉ ମୋ ଝିଅ ତା ମଝିଆଁ ଶ୍ୱଶୁର ଯିଏ। ତାଙ୍କରି ନିଜର ବସ୍ ଅଛି ହେଲା।
ହୁଁ।
ତାଙ୍କରି ବସ ରେ ଯାଇଥିଲୁ। ଗୁଗୁଲି ଗୁଗୁଲି ତା ମଝିଆଁ ଶଶୁର ଅଁ ତାଙ୍କର ମାନେ ତିନିଟା ଶଶୁର ହେଲା। ମାନେ ତାଙ୍କର ଅଲଗା ଅଲଗା ଅଛନ୍ତି କିନ୍ତୁ ଯୁଆଡ଼େ ଯିବେ ସବୁ ପରିବାର ତାଙ୍କ ସାଙ୍ଗ ହେଇକି ତିନି ପରିବାର ଇଙ୍କ ତାଙ୍କ ନିଜ ଗାଡ଼ି ଅଛି ନା।
ହୁଁ।
ଆଉ ଯୁଆଡ଼େ ଗଲେ ଧର ଏଇ ତା ଶଶୁ ଉର ମଝିଆଁ ଶଶୁର ଭଲ ମାନେ ଚଳିବା ସମିତିକ ଠାରୁ। ଗାଡ଼ି ପାଞ୍ଚ ଛ ଖଣ୍ଡ ଅଛି ଆଉ ସେ ଭଲ ଚଳୁଛନ୍ତି ଆଉ।
ଆଉ ଭଲ?
ହଁ। ହୋଉ ଆମେ ପରେ କଥା ହବା।
ଆଜ୍ଞା?
ତ ମୁଁ କହିଲି ସମୟ ହେଇଗଲାଣି ଆମେ ପରେ କଥା ହବା ଆଉ।
ଅ ହ‌।
ହୋଉ।
ରିଣ୍ଟୁ ନୁଅଁ।